କଣ କରୁଛନ୍ତି ଆ ହ୍ୟାଲୋ କଣ କରୁଚନ୍ତି ଆପଣ? ହ୍ୟାଲୋ ହ୍ୟାଲୋ କଣ କରୁଛନ୍ତି ଆପଣ ଟିକେ ବାହାରକୁ ଆସିକି କଥା ହୁହନ୍ତୁ। ଆପଣ ଟିକେ ବାହାରକୁ ଆସିି କଥା ହୁଅନ୍ତୁ ଆପଣଙ୍କ କଥା ଟା ଟିକେ କଟୁଛି।
ଅ ବୋଧେ ନେଟୱାର୍କ ଇସ୍ୟୁ ହଉଥିବ ଆପଣ କହୁନାହାନ୍ତି।
ଆଉ ଆଜି ଆପଣ କଣ କରୁଛନ୍ତି ଏବେ?
ବର୍ତ୍ତମାନ ତ ମୁଁ ଏନା ଘରେ ବସିଛି କିଛି ତ କାମ ନାହିଁ ବର୍ଷା ବି ତ ତ ଜୋର ହଉଛି ତ ସେଥିପାଇଁ ମାନେ ଘରେ ବସିଚି।
ଓହୋ ଆଉ ଏ ଆପଣ ଆଜି କୁଆଡେ ବୁଲିବାକୁ ଯାଇନାହାନ୍ତି। ଚାର୍ଟାଳେ ତ ବର୍ଷା ଛାଡିଥିଲା।
ନା ଆଜି ଆଉ ବୁଲିବାକୁ ଯାଇନାହିଁ। ବର୍ଷା ଛାଡିଥିଲା ଯେ କିନ୍ତୁ ମତେ ଆଉ ମନ ହେଲା ନାହି ବାହାରେ ବୁଲାବୁଲି କରିବା ପାଇଁ। ଯେହେତୁ ଏଇ ବର୍ଷାରେ କାଦୁଅ ପଚପଚ ହେଇଥିବ କି ସେ କାଦୁରେ ବୁଲିବା ପାଇଁ ମୋତେ ଇଚ୍ଛା ହେଲା ନାହିଁ। ସେଥିଇଁ ମୁଁ ବାହାରକୁ ବାହାରି ପାରି ନାହିଁ ଆଉ ଆପଣ ମତେ କହୁନାହାନ୍ତି ଆପଣ କେମିତି ଅଛନ୍ତି।
ହଁ ମୁଁ ବର୍ତ୍ତମାନ ଏଇନା ଆମ ଘର ଛାତ ଉପରେ ଅଛି। ଅହ ସୂ ଭଲ ପବନ ଦଉଚି ସେଇଥିପାଇଁ ମୁଁ ଏଇ ଛାତ ଉପରେ ବଇଚି ଆପଣଙ୍କ କଥା ମନ ପଡିଗଲା
ହଁ। ଆପଣଙ୍କ କଥା ଶୁଭା ଯାଉନି ହ୍ୟାଲୋ। ହ୍ୟାଲୋ ହଁ ଆପଣଙ୍କ କଥା ସୁଭା ଯାଉନଥିଲା ଭଲରେ କୁହନ୍ତୁ।
ଆରେ ମୁଁ ଘର ଆମ ଘର ଛାତ ଉପରେ ବସି ଆପଣଙ୍କ କଥା ମନ ପଡ଼ିଲା ତ ସେଥିପାଇଁ ଆପଣଙ୍କୁ ଫୋନ କରିଦେଲି।
ହଁ ଆଉ ଏବେ ବର୍ତ୍ତମାନ କୁଆଡେ ଯିବାର ନାହିଁ କି ଆପଣଙ୍କର?
ନା ବର୍ତ୍ତମାନ ତ କିଛି ଯିବାର ନାହିଁ ଏଇନା ଘରେ ଖାଇକି ଟିକେ ଶୋଇବି ବହୁତ ଥଣ୍ଡା ଲାଗୁଛି ତ ସେଇଥିପାଇଁ ଘରେ ଏଇନା ଖାଇ ପୁରା ଉଷ୍ମ ଜାତୀୟ ଖାଦ୍ୟ ଖାଇକି ଘରେ ଶୋଇବି ଆଉ ଆପଣ?
ମୁଁ ବି ମଧ୍ୟ ମୁଁ ବି ମଧ୍ୟ ସେୟା କରିବି।
ଆଉ ଆପଣ ଆଗକୁ କୁଆଡେ ବୁଲିବାକୁ ଯିବାର ନାହାଁନ୍ତି?
ନା ବର୍ତ୍ତମାନ ତମକୁ ବୁଲିବାକୁ ଯିବାର ନାହିଁ? ଆପଣ ଟିକେ ମାଇଁଣ୍ଡ କରିିବେନି ମୁଁ ଯେହେତୁ ରାସ୍ତାରେ ଚାଲି ଚାଲି ଯାଉଛି ଘରକୁ ତ ରାସ୍ତାର ଗାଡି ସାଉଣ୍ଡୁ ଆ ଆପଣଙ୍କୁ ଲୋକମାନଙ୍କ କଥା ମଧ୍ୟ ଶୁବା ଯାଉଥିବ। ସେଥିପାଇଁ ଆପଣ ଟିକେ ସେ ସବୁ ଜି‌ନ ସେ ସବୁ ଜିନିଷ ଆପଣ ଟିକେ ମନ ଧ୍ୟାନ ଦେବେ ନାହିଁ।
ଆଜ୍ଞା ଆଉ ଆପଣ କୁଆଡେ ଯାଉଛନ୍ତି ଏବେ?
ବର୍ତ୍ତମାନ ତ ମୁଁ ଟିକେ ଯାଇଥିଲି ଜଳିଖିଆ ଆଣିବା ପାଇଁ ଯେହେତୁ ବର୍ଷା ହେଇଥିଲା ତ ମୁଁ ଟିକେ ବରା ଆଳୁଚପ୍ ଆଣିବା ପାଇଁ ଯାଇଥିଲି ସେଠାରେ ମୁଁ ସେ ବରା ଆଳୁଚପ୍ ଖାଇକି ବର୍ତ୍ତମାନ ରାତିରେ ଶୋଇବି ଭାବିଛି।
ଆଉ ଆଜି ଆପଣଙ୍କର ଆଉ କୁଆଡେ ବାହାରକୁ ବୁଲିବାକୁ ଯିବାର ଏ ଇଚ୍ଛା ନାହିଁ?
ନା ବର୍ତମାନ ତ ଇଚ୍ଛା ନାହିଁ କୁଆଡେ ବୁଲିବାକୁ ଯିବାର ଯେହେତ ବର୍ଷା ହଉଛି କାଦୁଅ ତ ହଉଛି ନା? ତ ସେଥିପାଇଁ ସେ ସବୁ ଜିନିଷରେ ମୋର ଆଉ ମନ ଧ୍ୟାନ ନାହିଁ। ଆଉ ଆପଣ ତ ଆଜି ସନ୍ଧ୍ୟାବେଳେ ଯାହାରେ ଆପଣ ତ ବର୍ଷା ପ୍ରିୟ ଲୋକ ତ ଯେହେ ତ ଆପଣ ସନ୍ଧ୍ୟାବେଳେ ଟିକେ ବୁଲାବୁଲି କରିବା ପାଇଁ ଯାଇଥିବେ?
ଆଜ୍ଞା ଆମେ ଆଜି ବହୁତ ଖୁବ୍ କମ୍ ଦାମ୍ ରେ ବସିକି ବୁଲୁଥିଲୁ।
ଆଜ୍ଞା। ଆଉ ଆପଣ କୋଉଥିରେ ଆପଣ ପାଖେ ବୋଧେ ଇଲେକ୍ଟ୍ରିକ୍ ଗାଡି ଅଛି ସେଥିପାଇଁ ଆପଣ ଖୁବ କମ ଦମ୍ କଥା କହିଲେ?
ଅବଶ୍ୟ ମୋ ସାଙ୍ଗର ଏକ ବ ବେଟ୍ରି ଗାଡି ଅଛି ତ ସେଇଥିରେ ଆମେ ବୁଲୁଥିଲୁ ଆଜି। ନଈଆଡେ ଯାଇଥିଲୁ ବୁଲାବୁଲି କରିକି ବିନ୍ଦୁସାଗର ଫିନ୍ଦୁସାଗର ବୁଲିକି ଆଇଲୁ।
ଆଜ୍ଞା ଆପଣଙ୍କର ତ ଏତେ ବହୁତ କମ୍ ଖର୍ଚ୍ଚ ଖର୍ଚ୍ଚ ଏ ବହୁତ କମ୍ ପଇସା ଖର୍ଚ୍ଚ ହେଇଥିବ ଆପଣ ଖାଇବା ପିଇବା କଣ କଲେ ସେଠାରେ?
ଆମେ କିଛି ଖାଇବା ପିଇବାକୁ ବାହାରେ କରୁନୁ ପଛେ ଏକ ସାଙ୍ଗ ଗୋଟେ ଗୋଟେ ଏକ ପ୍ରକାର ଜିନିଷ ଆଣିିଲା ଯୋଉଟା ମାଲାବର ଗୋଲ୍ଡ ତ ସେଇଟା ଆମେ ଖାଇଥିଲୁ ଆଜି।
ଆ ସେଟା ହଉଛି ନୂଆ ବୋଧେ ନୂଆ ଧରଣର ଚକଲେଟ୍ ହୋଇଥିବ।
ଆଜ୍ଞା ଆପଣ ବି କୋଉଦିନ ଆସନ୍ତୁ ଖାଇବେ ସେ ଚକୋଲେଟ୍।
ଆଜ୍ଞା। ମୁଁ ସେଠାକୁ ଯାଇକି ଆପଣଙ୍କ ଘରଠିକୁ ଯେତେବେଳେ ଯିବି ସେଠାକୁ ନିଶ୍ଚୟ ଖାଇବି ଆପଣ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ।
ହଁ ସେଇଟା କାଠି ଜନିତ କା ଏକ ଖାଦ୍ୟ।
ଆଜ୍ଞା ସେଟା କାଠିରେ ଲାଗିଥାଏ ବୋଧେ ଚକୋଲେଟ୍ ଟା?
ଆଜ୍ଞା ଆପଣ ବୋଧେ ଖାଇଛନ୍ତି ବୋଧେ?
ହୁଁ ମତେ ଲାଗୁଛି ମନେ ହଉଛି ଖାଇଲା ଭଳିଆ କିନ୍ତୁ ଆପଣ ଯେମିତି କହିଲେ ମୋର ଟିକେ ମନ ପଡିଗଲା ତ ସେଥିପାଇଁ ମୁଁ ଭାବିଲି ମୁଁ ଖାଇଛି ବୋଲି। ଦେଖ ଯାଉ ଆପଣଙ୍କ ପାଖକୁ ଗଲେ ଜଣା ପଡିଯିବ ଖାଇଛି ନା ଖାଇନି।
ହଉ କୋ କୋଉ ଦିନ ଆପଣ ଆସୁଛନ୍ତି ତାହେଲେ ଖାଇବାକୁ?
ମୁଁ କାଲି ଯାଉଛି ଆପଣଙ୍କ ପାଖକୁ ବ୍ୟସ୍ତ ହୁଅନ୍ତୁ ନି।
ହଉ କାଲି ଆପଣ ଆସନ୍ତୁ। ବହୁତ ପ୍ରକାର ଚକଲେଟ୍ ଅଛି ତିନି ଚାରି ପ୍ରକାର ଚକଲେଟ ଅଛି ଆପଣ ଖାଇବେ ଆଉ।
ଆଜ୍ଞା ଆଉ ଯୋଉ କହୁଥିଲେ ଆ ମତେ ବର୍ତ୍ତମାନ ଆ ଜଣେ ବନ୍ଧୁ ଫୋନ କର ଜର୍ଜମାନ ବାବୁ ବତ ବର୍ତ୍ତମାନ ଆପଣ ମୋ ପାଖରୁ ଫୋନ କାଟିକି ବର୍ତ୍ତମାନ ଆମ ପାଖ ମୋ ପାଖରୁ ଫୋନ କାଟିକି ତାଙ୍କଟିକି ଫୋନ କରନ୍ତୁ।
ଆଜ୍ଞା ମୁଁ ଭାବୁଛି ତାଙ୍କୁ ଫୋନ୍ କରିବି।
ଆ ସିଏ ବର୍ତ୍ତମାନ ବୋଧେ ଶୋଇକି ଉଠିଲେ ମତେ ମନେ ହେଉଛି।
ହଁ ତାଙ୍କର ଏବେ ନିଦ ଭାଙ୍ଗିବ ସେ ରା ନିଷ ରାତିରେ ବୁଲାବୁଲି କରୁଚନ୍ତି ତ ତ ସେଥିପାଇଁ ସେ ଖାଳ ଯାକ ଶୋଉଚନ୍ତି ରାତିରେ ଉଠୁଛନ୍ତି ଆପଣ ବୋଧେ ସେଇଭଳିଆ କା କାର୍ଯ୍ୟ କରୁଚନ୍ତି ବୋଧେ?
ନା ବର୍ତ୍ତମାନ ମୁଁ ସେଇଭଳିଆ ପିଲି ନୁହେଁ ମୁଁ ବର୍ତ୍ତମାନ ରାତିରେ ଶୋଇପଡେ ମୁଁ ସକାଳେ ବୁଲେ ନିସ୍ୱାସର ଜୀବନ
ଆଜ୍ଞା ତ ଆପଣ ଦିବାଚର ଯିବ।
ଆଜ୍ଞା। ମୁଁ ଦିନ ବେଳେ ବୁଲେ ମୁଁ ରାତିରେ ବୁଲେ ନାହିଁ ଆଉ ବୁଲାବୁଲି ବର୍ଷା ସମୟରେ ମତେ ବହୁତ ଭଲ ଲାଗେ ନାହିଁ କାରଣ ଯୋଉ କାଦୁଅ ହେଇଥାଏ ନା ଆଉ ଯୋଉ ରାସ୍ତାରେ ଗଲାବେଳେ ଯୋଉ କାର ମାନେ ଯାଆନ୍ତି। ସେମାନେ ଯୋଉ ସାଇଡ ରେ ପାଣି ଛିଞ୍ଚାଡି ଦେଇକି ପଳାନ୍ତି ମତେ ବହୁତ ଅ ଭଲ ଲାଗେ ନାହିଁ।
ସେଥିପାଇଁ ମୁଁ ଆପଣଙ୍କୁ ଗୋଟେ ପ୍ର ସେଥିପାଇଁ ମୁଁ ଆପଣଙ୍କୁ ଏକ ପ୍ରତିକାର କହିବି କି?
କହୁନାହାନ୍ତି ବହୁତ ଭଲ ହୁଅନ୍ତା।
ଆପଣ ରାସ୍ତାରେ ଗଲା ବେଳେ ଏକ ଇଟା ଧରିକି ଚାଲିବେ ସେ କାର ବାଲାଙ୍କ ସାଇଡ୍ ରେ ତ ସିଏ ଆଉ ଏତେ ପାଣି ଛିଟିକେଇ ଚାଲିବେନି।
ଏମିତି କିଛି ଅଛି କି ଇଟା ଧରିଲେ ଆଉ କାର ବାଲା ପାଣି ଛିଟକାନ୍ତିନି ବୋଲି।
ଆଜ୍ଞା ଆପଣ ଥରେ ଟ୍ରାଏ କରିକି ଦେଖନ୍ତୁ।
ଆଜ୍ଞା ମୁଁ ନିଶ୍ଚୟ ତାକୁ ଦେଖିବି ଅନୁ ଅନୁଭବ କରିବି ଯେମିତି ହେଲେ।
ଠ ଆଜ୍ଞା।
ଆପଣ ଏତେ କଥା କହିଲେଣି କୁହନ୍ତୁ କୁହନ୍ତୁ କଣ କହୁଚନ୍ତି କୁହନ୍ତୁ।
ନା ମୁଁ କହୁଥିଲି ଆପଣ କାଲି ଆସନ୍ତୁ ତାହେଲେ ଆପଣ ତାହେଲେ କାଲି କେତେବେଳେ ଆସିବେ?
ଆପଣ ଯେବେ କହିବେ ଆପଣ ଯେତେବେଳେ ଫ୍ରି ହଉଚନ୍ତି ମୁଁ ସେଇ ସମୟରେ ଯିବି ହାରି ମୁଁ ତ ଦିନସାରା ଫ୍ରି ବସିଛି ମୋର କିଛି କାମ ନାହିଁ।
ହଁ କାଲି ପ୍ରବଳ ଆମର କାର୍ଯ୍ୟ ଅଛି ଆପଣଙ୍କର ଏତ ମନ ଅଛି ନା ନାଇଁ?
ଆଜ୍ଞା ମୋର ମନେ ଅଛି ଆପଣ କହିଥିଲେ ବା ମତେ ପୂର୍ବ କଲ ରେ ପ୍ରବଳ କାର୍ଯ୍ୟ ଅଛି ବୋଲି ଆପଣ କୁହନ୍ତୁ କିଛି ଅସୁବିଧା ନାହିଁ ଆମେ କାର୍ଯ୍ୟ ଯେମିତି ହେଲେ କରିଦବା କାଲି।
ଆଜ୍ଞା କାଲି ନିହାତି ମାନେକରି ଚାରିଟା ଭିତେରେ ଅପରାହ୍ନ ଚାରିଟା ଭିତରେ କାର୍ଯ୍ୟ ସବୁ ତକ ସମାପ୍ତ କରିବାର ଅଛି ନହେଲେ ଆମକୁ ଆମର ଯେତିକି ଅର୍ଥ ମିଳିବା କଥା ସେତିକି ଅର୍ଥ ମିଳିପାରିବ ନାହିଁ। ଆଉ ଆମେ ଯୁଆଡେ ଯିବାର ଥିଲା ସେଇଟା ବି ମଧ୍ୟ ଯାଇପାରିବା ନାହିଁ। ତ ସେଣେ ସେୟାକୁ ମନେରଖି ଆପଣ କାର୍ଯ୍ୟ କରିବେ କାଲି।
ଆଜ୍ଞା କାର୍ଯ୍ୟ ନକଲେ ପଇସା କିଏ ଦେବ ଆଜ୍ଞା ଯେମତି ହେଲେ କାର୍ଯ୍ୟତ କର୍ମ ତ କରିଆକୁ ପଡିବ। କର୍ମ ନ କଲେ ଆଜିକାଲି କିଏ ପଇସା ଦଉଚି ତ ଆମେ ଯେମିତି ହେଲେ କାଲି ଆମ କର୍ମ ସମ୍ପୂର୍ଣ୍ଣ କରିବା। ଆଉ ବର୍ତ୍ତମାନ ଦିନି ଯେତିକି ମୂଲ୍ୟ ପାଇବା କଥା ଦବା ସେଟା ତ ଆମର ମାଲିକ ଉପରେ ଅ ନିର୍ଭର କରେ ସିଏ ଯେତିକି ଆମକୁ ମୂଲ୍ୟ ଦେବେ। ଆମେ ତ ଉଁ ପଇସାର ମୂଲ୍ୟ ନିରୁପଣ କରିପାରିବା ନାହିଁ। କିନ୍ତୁ ଆମେ କାର୍ଯ୍ୟଟିକି କରିକି ଥୋଇଦବା।
ଆଜ୍ଞା ଆପଣ ଏଥର ରଥଯାତ୍ରାରେ ଯିବେ କି ନାହିଁ ପୁରୀ?
ମୋ ମୋର ମନେ ହଉଚି ଯଦି ରଥଯାତ୍ରା ଦିନ ଯଦି ପୁରୀ ଯିବି ତାହେଲେ ବହୁତ୍ ଗହଳି ହୋଇଥି ଆଉ ମୁଁ ଠାକୁର ଦର୍ଶନ ଭଲରେ କରିପାରିବି ନାହିଁ। ମୁଁ ଭାବୁଥିଲି ଯେ ରଥଯାତ୍ରା ପରଦିନ ଗଲେ ଠାକୁର ମଧ୍ୟ ରଥରେ ଥିବେ ସେଠାକୁ ଯାଇକି ଦର୍ଶନ କରିକି ଆଇଲେ ବହୁତ ଭଲ ହୁଅନ୍ତା। ଆପଣ ଏଇ କଥାରେ କଣ କହୁଛନ୍ତି, ଏକମତ ବୋଧେ ନାହାନ୍ତି?
ହଁ ମୁଁ ଏଥିରେ ଏକମତ ଅଛି ଯେ ପଛେ ମୋର ଇଚ୍ଛା ଅଛି ରଥଯାତ୍ରା ଦିନ ହିଁ ପୁରୀ ଯିବ। କାହିଁକି ନା ଆମର ସେଇଠି ଏକ ଘର ଅଛି ମୋ ମାଉସୀ ଘର ମଧ୍ୟ ସେଇଠି। ତ ଆମେ ସେଇଠି ଗଲେ ଆମକୁ କିଛି ଅସୁବିଧା ହବନି।
ଏ ତ ବହୁତ୍ ଭଲ କଥା ଯାହା ହଉ ଆପଣଙ୍କର ସମ୍ପର୍କୀୟ ସେଠାରେ ରହୁଛନ୍ତି। ଆପଣଙ୍କ ମାଉସୀଙ୍କ ଘରଠିକି ଗଲେ ଆମେ ମଉସାମାନଙ୍କ ସହିତ ସେଠାକୁ ଯାଇପାରିବା।
ଆଜ୍ଞା, ଆପଣ ଯଦି ଇଚ୍ଛୁକ ଅଛନ୍ତି ତାହେଲେ କୁହନ୍ତୁ ଏବେଠୁ ମୁଁ ମୋ ମାଉସୀଙ୍କୁ କହିବି ଯେ ସିଏ ଏ ସବୁ ସା ସାମଗ୍ରୀ ସବୁ ଜିନିଷପତ୍ର ସବୁ ସାଇଜ୍ ସୁଇଜ୍ କରିଦେବେ ସେ ଘରର।
ଫ୍ୟାନ୍ ଆଜ୍ଞାଁ ହଁ ମୁଁ ଇଚ୍ଛୁକ ଅଛି, କିଛି ଅସୁବିଧା ନାହିଁ ଏ କଥାରେ ଆପଣ ଯେମିତି ହେଲେ ସେଠାରେ ଅ-ଅ ଘର ଫର ସବୁ ଠିକଠାକ୍ କରିଦିଅନ୍ତୁ କାରଣ ଆମେ ଯେମିତି ହେଲେ ର ଯେହେତୁ ଆମର ଓଡିଶାର ବଡ ପର୍ବ ରଥଯାତ୍ରା, ତ ଆମେ ଯେମିତି ହେଲେ ସେଠାକୁ ଯିବା କାରଣ ଠାକୁରଙ୍କୁ ଦର୍ଶନ କରିବାଟା ବହୁତ୍ ଭଲ। ହଁ ମୁଁ ଆପଣ ଯଦି ଏତେ ଇଚ୍ଛୁକ ଅଛନ୍ତି ତାହେଲେ ମୁଁ ବି ଆପଣଙ୍କ ସହିତ ଏକମତ ଅଛି।
ଆଜ୍ଞା ଆପଣଙ୍କ ଏକ ସାଙ୍ଗ ଯିଏ କଟକରେ ରହୁଛନ୍ତି ସିଏ ମଧ୍ୟ ଆସିବେ କି ନାହିଁ? ହ୍ୟାଲୋ?
ଆଜ୍ଞା, ସେ ଭାଇ ମଧ୍ୟ ଯିବେ ସେ ମୋର ବଡ ଭାଇ ଭାଇ। ଆଜ୍ଞା ସେ ଭାଇ ବି ତ ଯିବେ ସେ ମୋର ବଡ ଭାଇ ଭଳିଆ, ବେଶ୍ ମୋଠୁ ବର୍ ବର୍ଷେ ବଡ଼। ତ ସେଇ ଭାଇ ମଧ୍ୟ କହୁଥିଲେ ଯିବେ ବୋଲି ଆପଣ ଯଦି ଘରଟିକୁ ରଖିଦେବେ ତାହେଲେ ଆମେ ମିଶିକି ଯାଇପାରନ୍ତେ। ମୋ କଥା ଆପଣଙ୍କୁ ଶୁଭାଯଉ ନାହିଁ ବୋଧେ ମତେ ଲାଗୁଛି ନେଟୱାର୍କ ପ୍ରୋବ୍ଲେମ୍ ହୋଇଛି।
ନା-ନା ଆପଣଙ୍କ କଥା ଶୁଭୁଛି ନା, ଆପଣ କଥା କୁହନ୍ତୁ ମୁଁ ଶୁଣୁଛି। ହ୍ୟାଲୋ।
ସେଇୟା କହୁଥିଲି ଯେ ସେ ବଡ ଭାଇ ଭଉଣୀ ମିଶିକି ମାନେ ଯାଇପାରିବୁ ବୋଧେ ନେଟୱାର୍କ ଇସ୍ୟୁ ହଉଥିବ।
ଆଜ୍ଞା ନେଟୱାର୍କ ପ୍ରୋବ୍ଲେମ୍ ହଉଛି, ଆ ଆଜ୍ଞା-ଆଜ୍ଞା।
ମୁଁ ତ ଯେହେତୁ ଛାତ ଉପରକୁ ଯାଇପାରିବି ନାହିଁ କାରଣ ବର୍ଷା ରହୁଛି, ମୁଁ ଏବେ ତଳେ ଅଛି ତ ସେଥିପାଇଁ ନେଟୱାର୍କ ପ୍ରୋବ୍ଲେମ୍ ହଉଛି। ଆପଣ ଗୋଟେ କାମ କରନ୍ତୁ, ଆପଣ-ଅ-ଅ କିଛି ସମୟ ପରେ ଅଜୟ ବାବୁଙ୍କୁ ଫୋନ୍ କରନ୍ତୁ ତାଙ୍କ ଘରେ ସାର ଅଛି ସିଏ ଆରାମସେ ଛାତ ଉପରୁ ଯାଇ କ କଥା ହେଇପାରିବେ ଆଉ ଆପଣଙ୍କର ମୋର କାଲି ଯାଇକି ଆପଣଙ୍କ ଘରେ ମଧ୍ୟ କଥା ହେଇଯିବା।
ଆଜ୍ଞା, ଆପଣ ଆଉ କଣ କହୁଛନ୍ତି?
ବର୍ତ୍ତମାନ ତ ଆଉ କିଛି ନାହିଁ। ମୁଁ କହୁଥିଲି କାଲି ଖାଇବା ପିଆ କରିବା କଥା କହୁଛନ୍ତି କାଲି ବର୍ତ୍ତମା କାଲି ଆଉ କଣ କଣ ଖାଇବା? କହୁନାହାନ୍ତି ମୁଁ ସେଇ ଅନୁସାରେ କିଛି ନେଇକି ଯାଇଥାନ୍ତି ଆପଣ କିଛି ବନେଇଥାନ୍ତେ ସେଠାରେ ମୁଁ ଖାଇଥାନ୍ତି।
ଆଉ ଆମେ ବନେଇବା କଣ ଆମେ କିଛି ବନେଇବା କଣ ପାଇଁ? ଆପଣଙ୍କ ଜନ୍ମଦିନ ଆଗକୁ ଆସୁଛି ଆପଣ ତ ଭୋଜି ଦେବେ ଏଇତେ ତ ଭଲ ଖୁସି କଥା।
ମୁଁ ପା ପୂର୍ବ ଥରକ ଆପଣଙ୍କୁ ଭୋଜି ଦେଇ ଦେଇଥିଲି, ଆଉ ବର୍ତ୍ତମାନ ମୋ ପାଖରେ ପଇସା ନାହିଁ ମୋ ପାଖରେ ବହୁତ କମ୍ ପଇସା ଅଛି। ସେଥିପାଇଁ ଆପଣଙ୍କୁ କହୁଥିଲି କିଏ ଗୋଟେ ବନେଇ ଦେଲେ ଭଲ ହୁଅନ୍ତା।
ହଁ ନିହାତି ଆ-ଆ ଆଗକୁ ଆମେ ଆର ସପ୍ତାହରେ କି କୁଆଡେ ଗୋଟେ ବୁଲିବାକୁ ଯି ଯିବା ବୋଲି ଭାବିଥିଲେ ଆପଣ ସିଆଡେ ଯିବେ କି ନାଇଁ?
ହଁ ସେଇଡେ ତମେ ନିଶ୍ଚୟେ ମୁଁ ଯିବି ସେଥିିରମୁଁ ବର୍ତ୍ତମାନ କମକାଡ୍ୟମର ମୂଲ୍ୟ ୟନର ବୁଲାବା ମଧ୍ୟ ପ୍ରସିଧିଥିବା ମୁଁ କାଲି ଭାବୁଛି ଆ ଆପଣ କଣ ଘରେ ବସିବେ ଆପଣ ଆମର ଯେତେକ କର୍ମ ଅଛି ସବୁ ସାରିଦେବା। ଆପଣ ଯଦି ଟିକେ କିଛି ବନେଇ ଦିଅନ୍ତେ ସେଠି ଖାଇବି। ଭଲ ହୁଅନ୍ତା ଟିକିଏ ଆଉ ରହିଵା ପାଇଁ ସେଠି ଯାଇ କଣ କିଣୁଚ? ବି ଖାଇଥାନ୍ତି ତ ଆପଣ ଗୋଟେ କାମ କରନ୍ତୁ ମୋର ବି କିଛି ଗୋଟେ କାମ ଆସିଲାାନି। ମୋର ବି କିଛି ଗୋଟେ କାମ ଆସିଲାଣି ଆପଣ ଗୋଟେ କାମ କରନ୍ତୁ କିଛି ସମୟ ପରେ ନହେଲେ ଆପଣ ଅଜମଲ ବାବୁଙ୍କ ସହିତ କଥା ହେଇଯାଆନ୍ତୁ ବହୁତ ଭଲ ହବ କାରଣ ସେଛା
ଆଜ୍ଞା। ଆଜ୍ଞା ମୁଁ ଏବେ ଭାବୁଥିଲି ସେଇ କଥା ଆପଣଙ୍କୁ କହିଥାନ୍ତି ମୁ ବି ମଧ୍ୟ କାମ ଆସିଲାଣି ମଁ ଅଜୁଭାଇଙ୍କୁ ମଧ୍ୟ ଫୋନ୍ କରିବାର ଥିଲା ତ ସେ ମୁଁ ଫୋନ କରିବି ହେଉ ତାହେଲେ ମୁଁ ବିଦାୟ ନେଉଛି।
ଆଜ୍ଞା ନିଶ୍ଚୟ ଧନ୍ୟବାଦ।
ଆଜ୍ଞା।
ଫେନ ଟା କୁ ରଖି ଦିଅନ୍ତୁ।